ହଁ ହ୍ୟାଲୋ ଭାଇ।
ଭାଇ।
ଘରେ
ଆଉ କେମିତି କଣ ଛୁଟି ଚାଲିଛି?
ଛୁଟି ନାହିଁ ଚାଲିଛି ଆଉ ସମର ଭାକେସନ୍ ଛୁଟି ଅଛି ଆଉ।
ସମର ଭାକେସନ କେବେ ମିଳିଲା?
ଡେଟ ଟା କିନ୍ତୁ ମାନେ ନାହିଁ କିନ୍ତୁ ରଜ ପରେ ଖୋଲିବ ଆଉ ଏଇନା କଣ ଚାଲିଛି ତମର?
ଏଇ ତ ସେଇ ଛୁଟି ରେ ଆସିଥିଲି ର ଜ ଭଜ ପାଇଁ ଚାଲିଚି ଟିକେ ଆଉ ପ୍ରୋଗ୍ରାମ।
ଆଉ ରଜ ପ୍ରୋଗ୍ରାମ ରଜ କଣ କେମିତି ସେଲିବ୍ରେସନ କରୁଛ ସପିଙ୍ଗ ଫପିଙ୍ଗ କଣ କେମିତି?
ହଁ ଏଇ ଦି ତିନି ଦିନ ପୂର୍ବରୁ ସପିଙ୍ଗ କରିବା ପାଇଁ ଯାଇ ଥିଲି ଡ୍ରେସ୍ ପତ୍ର କିଣିଛି କରିବି ଆଉ ଗାଁ ରେ ନା ରଜ ହଉଛି। ଟିକେ ଦୋଳି ଫୋଳି ପାରୁଛୁ ଆଉ।
ମୁ କରି
ରୋଡ
ଓ ହ ହୋ। ଆଉ ଖାଇବା ପିଇବା ହେଲାଣି?
ହଁ ଏ ସକାଳୁ ଖାଇଥିଲି ଯା ଆଉ ଆ ଦୋଳି କାମରେ ଗଲା ଆଣିକି ଖାଇବି। ତମର ଖାଇ କୁଆସାରିଲଣିି?
ଖାଇକି ସବୁ ବସିଥିଲୁ ସବୁ ଛକରେ ଗଡିଆ ଛକରେ ସାଙ୍ଗ ପିଲା ଦୀପୁ ଫିଫୁ ହେରିକା ବସିଥିଲୁ ଆଉ।
ଉଁ ହୁଁ। ସମସ୍ତେ ଘରୁକୁ ପରି ଆସିଛନ୍ତି? ଉଁ। ହୁଁ। ତୁ ଟିହେ ପରୀକ୍ଷା ଫରୀକ୍ଷା ଯୋଉ ହେଇଚି କେମିତି ହେଇଚି? ଭଲ ହେଇଚି ତ ଅହଁ ରେଜଲ୍ଟ୍ ବାହାରିଲାଣି?
ଆଁ ବ ବାହାରି ନେଇ ବାହାରିବ ଆଉ।
ଆଉ ତମ ଆଦେ ମେଘ ଫେଗ ହେଇଚି ନା? ଆମ ଆଡେ ତ କାଲି ହେଇଥିଲା।
ହଁ ଆମରେ ଜୋରରେ ଆମର ଦି ଦିନ୍ ଛାଡିକି ଦି ଦିନି ବର୍ଷା ହୋଉଚି ମାନେ ଦି ଦିନ ଶୁଖିଲା ପାଗ ଦୋଉଛି ଦି ଦିନି ପରେ ପୁଣି ବର୍ଷା ଛେଚୁଚି।
ହଁ ଯୋଉ ଦିନ୍ ନାଦୁଚି ମେଘ ଜୋରେ।
ଏଇ ଦିି ତିନ୍ ଦିନ୍ ହେଲା କଣ ର
ହଁ ବା ରଜ ବେଳୁ ମେଘ ହେଲେ ଆଉ କିଛି ହେଇପାରିବନି ନା। କଁ କରିବା? ହାଲୋ।
ହଁ କ୍ରିକେଟ୍ ଫିକେଟ୍ ଖେଳ ନା ଖେଳନି?
ହଁ ଆଗରୁ ଖେଳୁଥିଲି ଏଇନା ଆଉ ଖେଳୁନି ଆଉ।
ଟଚ୍ ଛାଡି ଯାଇଚି ନାଇ?
ସ୍ଟଡି ନୁହଁ ମୁ ଏଇଟ୍ କ୍ଲାସ୍ ରୁ ଭଲି ଖେଳିବି ବୋଲି ଫୁଟବଲ ଆଉ ଇଏ ଛାଡିଦେଲି କ୍ରିକେଟ ହୁଁ। ଏଇନାକେ ଆଉ କୋଉ ଖେଳ ମାନେ ଏଇନା ଖେଳିବା ପାଇଁ କିଛି ଇଚ୍ଛା ଆଉ ତମର ଆଉ କଣ ଟୁର୍ଣ୍ଣାମେଣ୍ଟ ଫୁର୍ଣ୍ଣମେଣ୍ଟ ଥିଲା?
ଟୁର୍ଣ୍ଣାମେଣ୍ଟ ସବୁ ସରିଲାଣି ନାଇଁ ଏଇ କାଲିଠୁ ଷ୍ଟାଟ୍ ହବ ଜସମ୍ତି ଫ୍ରେଣ୍ଡ୍ ଲି ମ୍ୟାଚ୍ ହବ ତିନି ଦିନ୍ ଆକ।
ଉଁ ଟୁର୍ଣ୍ଣାମେଣ୍ଟ୍ ଏଇ ମଝିରେ କୋଉଦିନ ଥିଲା।
ମଝରେ ନାଇଁ ସେ ଶୀ ତେ ଦିନ ହୁଏ ମଝିରେ ଏମିତି ଗାଁ ଗାଁ ଭିତରେ କେମିତି ନମିନ୍ଟ୍ ନମିନ୍ଟ୍ ଖେଳୁ ଯାଇକି ଫ୍ରେଣ୍ଡସିପ୍ ମ୍ୟାଚ ହଁ
ଓ ହୋ। ଆଉ ଏଇନା କୋଉଠି ବସିଛ କୋଉଠି?
ଏ ଗଡିଆ ଛକରେ ବସିଚୁ ଆଉ।
ହୁଁ ହୁଁ। ଆଉ ଆଉ କଣ କୁହ?
ଆଉ ସପିଙ୍ଗ କରିବାପାଇଁ କୋଉଠି ଯାଇଥି
ଯାଜପୁର ରୋଡ ଏଠି ଆମର ବଜାର କୋଲ ଭି ଟୁ ମେଟ୍ରୋ ବଜାର ଯାଇକି ବୁଲିବୁଲି ଆସିଥିଲୁ।
ତ ଆମର ଏପଟେ ଯେତିକ ସବୁ ଦାସ ଓଃ।
କଣ କରିବା ସେଇ ତ ଗୋଟିଏ ଜାଗା ଅଛି ଆଉ କୋଉଠି ଭଲ ଦେରେ
କନ୍ଦଳିବୁ। କଣ ଦୋଳି ପଡିଛି ତମ ଆଡେ
ଦୋଳି ପଟା ଦୋଳି ଝୁଲା ଦୋଳି ଏଇଗୁରକା ଆଉ ଚକ୍ରୀ
ଅଳତା ନ ଭଲକି ସେଲିବ୍ରେଶନ କରୁଛନ୍ତି ନା।
ହୁଁ ବୁଲୁଚି ଆଖପଖ ରଜ ଟା ଥରେ ଆସୁଛି।
ଓ ହଁ। କୁଆ ଯିବା ବୁଲି ରଜ ବୋଲିୁଲି ଆ
ରହିଯିବୁ ଇଆଡେ ବୋଧେ ି ଦେଖି ଦବୁ। ଆ ରଜ ଟା ତ ବୁଲିବା ପାଇଁ ହେଇଛି।
ଆଉ କୋଉଠି ବୁଲାବୁଲି ପାଇଁ ପ୍ଲାନିଂ ଫ୍ଲାନିଂ କିଛି ନାହିଁ।
ପ୍ଲାନିଙ୍ଗ ନାହିଁ ଏଇନା ତ କିଛି ନହିଁ। ମୁଁ ଭାବୁଛି ଓଡିଶା ବାହାରକୁ ଗଲେ ଭଲ ହଁତ
କୋଉ ଜାଗା?
ଏ ଓଡିଶା ବାହାରେ ତିରୁପତି ଫିରୁପତି ସାଉଥ ସାଇଡ।
ଓ ସାଉଥ।
କଣ କହୁଚ? ସରିଲେ ଇଏ। ରଜ ସରିଲେ ନହନେ ଆଉ ଦି ତିନି ମାସ ଯାଉକ ଯିବା।
ଯିବା ଆଉ।
ନା ଆଉ କୋଉଠି କଣ କହୁଛ ଭଲ ଭଲ ଜାଗା ଅଛି କହୁନ?
ବୁଲାବୁଲି କରିବା ସବୁଠୁଁ ବେଟର। ଅହୋ। ହଁ, ସେପଟେ ସାଉଥ ପଟେ ତ ଭଲ ସେ ମୁଁ ଜାଗା ଅଛି। ବହୁତ ପଢ଼ା ପଢ଼ି ଦରକାର।
ହୁଁ ଖାଲି ଟ ପଇସା ଦିଲେ ହବ ଆଉ।
ଆଗୁକୁ ପୁରା ଟିକେ ପଇସା ଯୋଗାଡ଼ କରିବାରାଅଛି ସେ। ଆପଣ ୟେ କଲେ? ଆଉ? ହାଲୋ।
ହଁ କୁହ।
ଆଉ? ତମର କଣ ଘର ଭର ତିଆରି ହଉଥିଲା?
ହଁ ସେଇ ଚା ଚାଲିଛି ସେଇବଳିଆ ଅଧା ଅଧା ଉଠିଲାଣି ଆଉ।
କେତେ ତଥାପି ଗଲାଣି ଏ ରଜ ପାଇଁ? ବନ୍ଦ ହେଇଯାଇଥିବ।
କଣ ତମେ ପାଗ ବି ଖରାପ ଦଉଚି। ଚି। ଘର କାମ ହାଇପରୁନି ଠିକ୍ ସେ। କାଇଁ ଗୋଟେ ବେଳେ କାମ ହେଲା ବେଳେ ଆଉ ଗୋଟେ ବେଳେ ବନ୍ଦ।
ଚଲା
ଖର୍ଚ୍ଚ ଭାଇ ସେଭଳିଆ ଚାଲିଚି ଆଉ ଖର୍ଚ୍ଚ ପତରେ କଣ ହ ପଇସା ତ ସେ ଯିବ ଆଉ।
ତଥାପି ମାନେ ଦେଢ ଲକ୍ଷ ଭଳିଆ ଯିବଣି।
ହଁ ଦେଢ଼ଲକ୍ଷ ଉପରେ ଗଲାଣି ଆଉ। ଘରେ ମାନେ ସେଇ ଘରେ ରହିବୁ ମାନେ ରହିବୁ ମାନେ ଗୋଟେ ଜାଗାରେ ତାକୁ ଭଲକି କରିବା କଥା ନା ଆଉ କଣ ହେଇଚି ଖାଇବା ଜିନଷ ହେଲା ଯାଇତାଇ ଖାଇଦେଲୁ ହଁ ଦିଟା ଖାଇଦେଲେ। ଆଉ ଟିକେ ବେଳ ଅଧିକ ଟିକେ କରି ଖାଇଦେବି। ସେଥିରେ କିଛି ନହିଁ ନା। ଘର ରହିବନା ଗୋଟେ ଜାଗାରେ ସେଟା ଭଲକି ଭଲ ଭାବରେ ମଜବୁତ କଲେଶିନା ହ
ହୁଁ। ଆଉ ତମ ସେପ ସ୍କୁଲ ଟା ବା କଣ ଭାଙ୍ଗିକ ନୂଆ କରୁଚନ୍ତି।
ହଁ ହଁ ନୁଆ ତିଆରି ଚାଲିଛି। ସେ ଛାତ ପଡିଯାଇଚି ଖାଲି ପ୍ଲାଷ୍ଟର ହବ।
ହଁ ଫାଇଭ୍ଟି ଆଉ
ହୁଁ ଖାଲି ପ୍ଲାଷ୍ଟର ହବ। ସବୁ ହେଇଯାଇଚି ଆଉ ଶରିଲାଣି କାମ ସରିଲାଣି ଖାଲି ଛାତ ଫାତ ପଡିଯାଇଚି କିନ୍ତୁ ପ୍ଲାଷ୍ଟ ଶୁଭ ତ ହେଇନି ହବ ଏ ଭିତରେ ରଜକୁ ପୁର
ଉଁ ହୁଁ।
ଆଉ ସେପଟେ ଯଦି ସବୁ ଆମେ
ହଁ ଚାଲିଛି। କାମ ଆଉ ଏଇ ରଜ ନିନ୍ ଜା ବନ୍ଦ ରହିବ ତାପରେ ପୁଣି ଚାଲିବ।
ହଁ ରଜ ଦିନ ଜା ବନ୍ଦ ସେମିତି କିଛି ନାହିଁ ଯେ କିନ୍ତୁ ଏଇଯ ପାଗ ଖରାପ ଯୁଗୁରୁ ସେ ଯୁଗୁରୁ ଆସ ମାନେ ତାପରେ ବି ରଜ ଫଜ ପଡିଯାଉଛି ମଝିରେ।
ଆଉ ଯୋଉ ତମର ସେଇଠି ନଈରେ ପାଣି ଅଛି ନା ଆଉ ନାହଁ?
ହଁ ନଈରେ ଏଇନା ପାଣି ଗୋଳିଆ ପାଣି ଆସିଛି ଟିକେ।
ଗୋଳିଆ ପାଣି ନା ମାଛ ଭାଜ
ମାଛ ଆଜ୍ଞା ଧରୁଥିବେ ସେ ନଈ କୂଳରେ ଜାଣିିନାହିଁ ଟିକେ କିନ୍ତୁ ଧରନ୍ତି କିନ୍ତୁ।
ଧରନ୍ତି ନା। ମାନେ ଆ--ଆଗ ଭଳିଆ ଏତେ ମାଛ। ହଉନାହାନ୍ତି ଆଉ।
ହଁମ୍ ଆଗ ଭଳିଆ ଲୋକ ଆଉ ଧରୁ ନାହାଁନ୍ତି ସେମତି ମାଛଫାଛ।
ଓହୋ ଧରୁନାହାଁନ୍ତି ଆ ସବୁ ତ ବାହାରକୁ ପଳେଇଲେଣି, ଆଉ କିଏ ଧରିବ? ଆଉ କିଏ ଖାଉ ବି ନାହିଁ ତ?
ଆଉ ଇନକମ୍ ଚକରେ ରହିଲେ ଆଉ।
ହଁ ଜ୍ଞା। ଆଉ ଏଇ ଯୋଉ କଣ କହୁଥିଲି ନଈବା କୋଉଠୁ କଣ ବନ୍ଧ ବାହାର କରାହେଇଛି କଟା ହେଇକି?
ମାନେ ଯୋଉ
ବିଲକୁ ବିଲକୁ ଯୋଉ ପାଣି ଯାଏ ଟିକେ ଅଧିକ ଟିକେ ଇଏ ହେଇଯାଇଛି।
ହଁ ସେଠି ତ ଏଥର କେନାଲ କାମ ତିଆରି ହଉଥିଲା ଆମର।
କେନାଲ କାମ ନା।
ହୁଁ ହଁ କମ୍ପ୍ଲିଟ ହେଇଯାଇଛି। ହଁ କାହିଁକି ନା ବର୍ଷା ପୂର୍ବରୁ ରଜ ପୂର୍ବରୁ କାମ ସରିଆ ଦରକାର ନା କାଇଁ ଣି ନହେଲେ ପାଣି ପୁଣି ହେଇଗଲେ ଆଉ କାମ ହବନି ସଇଲାଣି କାମ କାମ କମ୍ପ୍ଲିଟ୍ ହେଇଗଲାଣି।
ହୁଁ ଖରା ହେଇଥିଲେ ଭଲ ନା। ଟେସ୍ ଚାଷ କରିବାପାଇଁ ଆଉ କଣ ଆ ଗୋଟ ବାରମାସି ଚାଷ ନା ଖାଲି ଗୋଟ୍
ନାଇଁ ଗୋଟେ ସିଜିନ୍। ଖରା ଦିନିଆ ଆଉ ବର୍ଷା ଦିନିଆ ଦିଇଟା ଦିଦିନ ହୁଁ। କଣ କହିଲ?
ଖରା ଦିନେ କଣ କଣ? କିଛି ଲଗା ଇନି।
ଖରାଦିନ ପନିପରିବା ବାଇଗଣ ଭେଣ୍ଡି କଲରା ଏ ସବୁ ଚାଷ କରାଯାଏ।
ଓହୋ ଆଉ ଇଏ ଧାନ
ଖରା ଦିନରେ ଆଉ ବାଦାମ ଫାଦାମ ଚାଷ ହୁଏ ଆଉ।
ହୁଁ।
। ତମର ବର୍ଟି ଅଧିକକୁ
ଖୁ
ଆଉ ଏଇ ଯୋଉ ତମର ବା କଣ ସେ ଯୋଉ ବାଲି ଫାଲି କଣ ଚୋରି କେସ୍ ହେଇଥିଲା?
ବାଲି ତ ବାଲିଘାଟରେ ତ ସେମି ଚୋରି କରୁଛନ୍ତି ରେଡ କରୁଛନ୍ତି ଆସିକି କଲର ଡ୍ରେସ ରେଡ କରୁଛନ୍ତି। ହଁ ଏବେ ବନ୍ଦ ହେଇଗଲାଣି ଏବେ ସେ ଘାଟ ବନ୍ଦ କରିଦେଇକି ସେ ପାଚେରି ଫାଚେରୀ ଆମର କା ଯୋଉ ନିୟମ ଖୋଳିକି ପାଚେରି ଉଠେଇ ଦେଇଛନ୍ତି କଣ ବ୍ଲକ କରିଦେଇଛନ୍ତି ପୁରା। ହ
ଯଦି ହୋଉଥିଲା? କଣ ଦେବି? ଆଉ କଦିନ ଯିବ ଭାରି କଲେଜେ?
ରଜ ପରେ ଯିବାର ଅଛି ଟିକେ କାମ ଅଛି ଘର କାମ ଟା ସାରିକି ଯିବା ଖୋଲା ହେଲେ ବି ଟିକେ ଲେଟ ରେ ଯିବି ଆଉ କାହିଁକି ଘର କାମ ଟିକେ ଅଛି ସାରିକି ଯିବା କଲେଜ୍।
ମୋର ବି ସେଇଆ ଖୋଲା ହେଲା ପରେ ଆଉ ଦଶ ପନ୍ଦର ଦିନ ଛାଡିକି ଯିବା ପାଇଁ ପଡିବ କାମ୍ ଫାମ ସାରିକି ଆଉ। ଗଲେ ପୁଣି ଟିକେ ଡେରିରେ ଆସିବା ପାଇଁ ପୁଡ଼ିବ ଆଉ
ହଁ ଦଶରା ବେଳକୁ ଫୁଣି ଆସିବାକୁ ପଡିବ। ଆହୁର ଆସିବନି ଆମ ଦଶହରା ସେଲିବ୍ରେସନ କରନ୍ତି ନା ଗଲିକ ଆମ ଦଶହରା ସେଲିବ୍ରେସନ ଆମ ଗାଁରେ ଦଶହରା ସେଲିବ୍ରେସନ କରେ ସେଥିପାଇଁ ହୁଁ।
ହୁଁ। ତମ ଆଡେ କଣ ବଡ଼ ଆକାର ରେ ହୁଏ?
ହୁଁ ହୁଁ ପାଲା ଫାଲା ହୁଏ ଆମର
ହୁଁ ଆମର ସେଇଭଳିଆ ହୁଏ। ହଉଦାନ ଭାଇ ମୁଁ ଟିକେ ଯାଏଁ ଖାଇକି ଆସେ ପରେ କଥା ହେବା ଆଉ ହଉ।